ହେଲାତ ଆଜ୍ଞା।
ଆଜ୍ଞା ନମସ୍କାର।
କେମିତି ଅଛନ୍ତି।
ଭଲ ଅଛି ଆଜ୍ଞା।
ଆଉ ବନ୍ଧୁ କନ୍ ବହୁତ ଦିନ ପରେ ମୋ କଥା ମନେ ପଡିଚି।
ବନ୍ଧୁ କଣ କରିବି ଆପଣ ଅ ଆପଣ ତ ଜାଣିଥିବେ ଏଇ ଘର ବାରି କାମ ଆଉ ପରିବା ପତ୍ର ଲଗା ଆଉ କିଛିଟା ମାନେ ଆର୍ଥିକ ଟିକେ ସମସ୍ୟାରୁ ଆପଣକ କଥା ଟିକେ ଭୁଲି ଯାଇଥିଲି ଏବେ ତ ମନେ ପଡୁଛି ଆଉ ଏଇ ତ ଜୀବନ ଆଜି ଶୁ
ହେଲେ ବନ୍ଧୁ ଆପଣ ବଧେ ଆପଣ ବଧେ ଏଇନା ପରିବା ଚାଷ କରୁଚନ୍ତି।
ଆଜ୍ଞା ପରିବା ଚାଷ ନୁହଁ ଅ ସେଇଭଳି ଆଉ ଯା ପରିବା କିନ୍ତୁ
ହଁ ଆଜ୍ଞା ବାରିରେ ପରିବା ଚାଷ କରି ଆପଣ ନିଜେ ଖାଉଛନ୍ତି ଘରେଇ ପାଇଁ ଆଉ।
ଆଜ୍ଞା ଆଜ୍ଞା।
ଇଏ ପରିବା କି କି ଗଛି ସବୁ ନଗେଇଛନ୍ତି। କି କି ଗଛ ସବୁ ନଗେଇଛନ୍ତି।
ଆଜ୍ଞା ନିଜେ ତ ଖାଇବା ପାଇଁ ମୁଁ ଲଗେଇଛି ଏଇ ବାଇଗଣ କଞ୍ଚା ଲଙ୍କା ଭେଣ୍ଡି ଆଉ ହେଲା ଏ ଆଉ କଣ କଖାରୁ ଆଉ।
ଆ ଯେ ଯେହେତୁ ଆଜ୍ଞା ଯେହେତୁ ତ ଆପଣ ଏତେ ସବୁ ପରିବା ଗଛ ନଗେଇଛନ୍ତି ତ ଖାଇବା ପାଇଁ ହେଲେ ଆ ଆପଣଙ୍କ ବିଲାତି ତ ଏବେ ପ୍ରାଏ କୋଉ ଜାଗାରେ ହବ କୋଉ ଜାଗାରେ ହବନି। ବାଇଗଣ ଭେଣ୍ଡି ଆଉ ଉ ଜହ୍ନି କଖାରୁ ଏଗଡା ନଗଇଲେ ଟିକେ ଭଲ।
ଆଜ୍ଞା ଆପଣଙ୍କର ଉପଦେଶ ମୁଁ ମା ଆଜ୍ଞା ବିନା ଜୈବିକ ସାର ଉତ୍ପାଦନ ମାନେ ଜୈବକ ସାର ମାନେ ରାସାୟନିକ ସାର କିଛି ପଡୁନି, ଆମର ଖାଲି ଖତ ଗୋବର ଆଉ ପରିବା-ପରିବା ଚୋପାରେ ଯୋଉ ଖାଉଥିବେ ପୋକ ଜୋକ ପକେଇ ଦେଇଥିବୁ ସେଇଗୁଡା ଆଣିକି ଆମେ ଗଛ ମୂଳରେ କିମ୍ବା ପତ୍ରରେ ପାଉଁଶ ବି ଛାଟୁଚୁ, ଯୋଉ ଏବେ ପ ପତ୍ର ମରା ପୋକ ହେଇ
ଆଜ୍ଞା ପୋକ ନଗୁଚନି ସବୁ ପତର ରେ।
ଆଜ୍ଞା।
ଏ ଯେନ୍ତି ଅସାଢ ମାସ ହେଇଚି ପୋକ ଲାଗିବେ। ତ ଏବେ କଣ ଆଉ କୁଆଡେ ଆପଣ ହ ପାଠପଢା ସବୁ ସଇଲାଣି ତ ଆପଣ ଏବେ କଣ ଭାବିଛନ୍ତି କଣ କରିବେ? ବନ୍ଧୁ, ହାଲୋ। ହାଲୋ, ବନ୍ଧୁ। ହାଲୋ। କୁହନ୍ତୁ। ବନ୍ଧୁ ଯେହେତୁ ଆମେ ଆମର ପ୍ରାକୃତରେ ପୋଟଳ, ଭେଣ୍ଡି, ଜନ୍ହି ଇତ୍ୟାଦି ଗଛ ସବୁ ଲଗଉଚୁ। ତ ତାର କିଛି ଅସୁବିଧା ନାହିଁ, ଖାଇବାକୁ ସୁବିଧା ହଉଚି, କିଛି ରୋଗ ହେବାର ନାହିଁ। ଅ ଯା ଲଗେଇକି ଖାଇବ ତାହା ହିଁ ଭଲ।